ହାଲୋ ନମସ୍କାର ଶୃତି।
ହାଲୋ।
ନମସ୍କାର ସୃତୀ କେମିତି ଅଛୁ?
ହଁ ମୁଁ ଭଲ ଅଛି ଆଉ ତୁ କେମିତି ଅଛୁ?
ମୁଁ ମଧ୍ୟ ଭଲ ଅଛି ଆଉ କିଛି ଦିନ ପରେ ରଜ ଆସୁଛି? ସେଥିପାଇଁ ବହୁତ ଖୁସି ଲାଗୁଛି କିନ୍ତୁ।
ହଁ ଆଉ କେତେ ଦିନ ପରେ ରଜ ଆସୁଛି ମତେ ବି ବହୁତ ଖୁସି ଲାଗୁଛି।
ସତରେ ତମ ଘରେ କଣ କଣ ପ୍ରସ୍ତୁତି ଚାଲିଛି ତାହେଲେ ରଜ ପାଇଁ?
ଆମର ଏପଟେ ରଜ ପାଇଁ ଚାଲିଛି ପ୍ରସ୍ତୁତି ରଜରେ ଆମର ଅ ଦୋଳି ହୁଏ ଝିଅ ମାନେ ଆମେ ସବୁ ସାଙ୍ଗମାନେ ସଜାସଜି ହଉଚୁ ଆଁ ଉଁ ଆଚୁ ଲଗଉଚୁ। ପାନ ଖାଉଚୁ ଏମିତି ସବୁ ଚାଲିଚି। ରଜ ପାଇଁ ଆଉ ତମର ସେପଟେ କଣ କଣ ଚାଲିଚି।
ଆମର ସେପଟେ ମଧ୍ୟ ବହୁତ ଆମର ଏଠି ବହୁତ ସାରା ରଜ ପାଇଁ ଅ ଆରିସା ମଣ୍ଡା ପି ଠା ପୋଡ ପିଠା ତିଆରି କରି ତିଆରି କରିବା ପାଇଁ ଯୋଜନା ସବୁ କିଛି ଚାଲିଚି ଆମର ରଜ ପାଇଁ ଆଉ।
ହଁ ତାହେଲେ ବହୁତ ବଢିଆ ଆମର ଏପଟେ ମଧ୍ୟ ସେଇ ସବୁ ଚାଲି ଯେ ଆମର ଏପଟେ ରେ ମଧ୍ୟ ମୁ ଭୁଲି ଯାଇଛି ଆମର ଏପଟ ମଧ୍ୟ ଆଡିଶା ପୋଡପିଠା ଏସବୁ
ଆଛା ୱା ଶୁଣିକି ମୋ ପାଟିରୁ ତ ପୁରା ପାଣି ଆସି ଯାଉଚି ଆମ ଘରେ ମଧ୍ୟ ଏଥର ଅନେକ ପ୍ରକାର ପିଠା ହେବ।
ହଁ ଆମ ଘରେ ମଧ୍ୟ ପିଠା ହବ। ତୁ ଯଦି ଆସିବୁ ଆମ ଘର ଆଡେ ମଧ୍ୟ ବୁଲିକି ଯାଇପାରିବୁ ପିଠା ଖାଇବୁ ମୋ ମା ମ ଧ୍ୟ ଭଲ ବନାନ୍ତି।
ନିଶ୍ଚୟ ନିଶ୍ଚୟ ମୁଁ ଯଦି ଆସିବି ନିଶ୍ଚୟ ତମ ଘରକୁ ଯିବି। ତୁ ରଜ ପାଇଁ ନୂଆ ଡ୍ରେସ୍ କିଣିଚୁ କି?
ନା ମୁଁ ଏଥର ରଜ ପାଇଁ ନୂଆ ଡ୍ରେସ୍ କିଣିନି ଭାବୁଚି ଆଜି ଯାଇକି ମୁଁ କିଣିଦେବି ବଜାରକୁୁ ଯାଇକି ନୂଆ ଡ୍ରେସ ଆଉ ଯାହା ଆମର ରଜ ପାଇଁ ଦରକାର ସେ ସବୁ ସାମଗ୍ରୀ ଧରିକି ଆସିବେ।
ଆଚ୍ଛା କିନ୍ତୁ ମୁଁ ତ ଏବେ ବର୍ତ୍ତମାନ ମୋ ପାଇଁ ନୂଆ ଡ୍ରେସ୍ କିଣି ସାରିଲିଣି ବର୍ତ୍ତମାନ ସୁୁ
ଆଚ୍ଛା।
ହୁଁ ଏକଦମ୍। ଏଥର ତୁ ଦୋ ଏଥର ତୁ କଣ ଦୋଳି ଖେଳିବୁ। ନିଶ୍ଚୟ ଏଥର ତୁ କଣ ଦୋଳି ଖେଳିବୁ।
ହଁ ମୁଁ ତ ଏଥର ନିଶ୍ଚୟ ଦୋଳି ଖେଳିବି ପୁରା ବହୁତ ମଜାରେ ବି ଖେଳିବି। ଆମର ଏଠି ସବୁଠାରୁ ବଡ ଦୋଳି ଆମ ଘର ସାମ୍ନ ରେ ହେଇଚି।
ମତେ ମଧ୍ୟ ଦୋଳି ଖେଳିବାକୁ ବହୁତ ଖୁସି ଲାଗେ। ଆଉ ଛୋଟବେଳୁ ମୁଁ ରଜ ଆସିଲା ଦୋଳି ପାଇଁ ମୁଁ ଅପେକ୍ଷା କରି ରହିଥାଏ ଯେ କେବେ ରଜ ଆସିବ। ଆ ମୁଁ ତା ସହିତ ଦୋଳି ଖେଳିବି।
ହଁ ହଁ ସେ ମୋ ଭାଇ ଆଉ ମୁଁ ମଧ୍ୟ ଏମିତି ଦୋଳି ଖେଳିବା ପାଇଁ ଆମେ ମଧ୍ୟ ଚାହିଁକି ବସିଥାଉ।
ରଜ ଗୀ
ବଡଦୋଳି ରେ ବସିଲେ ଯୋଉ ମଜା
ରଜ ଗୀତ ଶୁଣିଚୁ ତୁ ର ରଜ ଗୀତ।
ହଁ ରଜ ଗୀତ ତ ମୁଁ ବହୁତ ଶୁଣିଚି।
ରଜଗୀତ କିନ୍ତୁ ମ ବହୁତ ଭଲ ଲାଗେ ରଜ ଗୀତ ଟା ଶୁଣିଲେ ମନନ ଟା ଯେତେବେଳେ ଏ ଏପଟ ସେପଟ ହେଇକି ଥାଏ କିନ୍ତୁ ରଜ ଗୀତ ଟା ଶୁଣିଲେ ବହୁତ ଆନନ୍ଦ ଆଉ ଖୁସି ଲାଗେ। ନାଁ କି।
ହଁ ମତେ ବି ରଜ ଗୀତ ଶୁଣି ଶୁଣି ଆମ ସାଙ୍ଗ ମାନ ଆମେ ସବୁ ଦୋଳି ପହଞ୍ଚୁଚୁ।
ଆଛା ତମର ସେଠି ମାନେ ଦୋଳି ସବୁଠୁ ବହୁତ ବଡ ଦୋଳି କୋଉଠି ହୁଏ।
ଏଠି ଆମ ଘର ସାମ୍ନାରେ ଗୋଟେ ବଗିଚା ଅଛି ସେ ବଗିଚାରେ ଦୁଇଟି ଗଛ ରେ ରସି ଦେଇକି ବନ୍ଧା ହୁଏ ଆଉ ସେଠି ଆମେ ସାଙ୍ଗମାନେ ସବୁ ଫୁଲ ଫୁଲ ସଜେଇକି ପାନ ଖିଲ ରଖିକି ଦେକ ସବୁ ସଜେଇକି ଆମେ ଯାଉ ଦୋଳି ପହଞ୍ଚୁ ଆଉ।
ଆଚ୍ଛା ଏଇଥରେ ଯଦି ମୁଁ ଯଦି ତମର ସେପଟେ ଆସିବି ତାହେଲେ ମୁଁ ମଧ୍ୟ ତମ ସେଇ ଯୋଉ ବଗିଚାକୁ ଯାଇକି ମିଶିକି ଦୋଳି ଖେଳିବା ଠିକ ଅଛି।
ହଁ ନିଶ୍ଚୟ ଆସିବୁ ତୁ ତୋ ସହିତ ହବ ବୋଲେ ତୋ ସାଙ୍ଗମାନେ ନହେଲେ ତୋ ଭଉଣୀକୁ ମଧ୍ୟ ଧରିକି ଆସିବୁ।
ଆଚ୍ଛା ମୁଁ ଶୁଣିଥିଲି ସେଠାରେ କଣ ରଜ ଗୀତ ନୃ ନୃତ୍ୟ ଓ ପିଠା ପ୍ରତିଯୋଗିତା ହେବ ବୋଲି କହୁଥିଲେ କଣ?
ହଁ ହବ ତ ନିଶ୍ଚୟ ତୁ ଭାଗ ନବୁ?
ହଁ ମୁଁ ତ ନିଶ୍ଚୟ ନେବି ଯଦି ଆସିବି ଯ ତାହେଲେ ତ ନିଶ୍ଚୟ ନେବି।
ହଁ ଏଥର ବଡ ପ୍ରତିଯୋଗିତା ଅଛି ସେଥିପାଇଁ ଏସବୁ ମଧ୍ୟ ହବ। ତୁ ଚାହିଁବୁ ବଲେ ତୁ ହେଲେ ଆସିକି ଭାଗ ନେଇ ପାରିବୁ ତୁ କହିବୁ ବଲେ ମଁ ତୋ ନାଁ ଟା କହିଦେବି।
ହୁଁ ଠିକ ଅଛି ମୁଁ ଯଦି ଆସିବି ତତେ ପୁଣି କହିବି ତୁ ମୋ ନା ଟା ଏଡ କରିଦେଇ କରିଦେଇଥିବୁ ଠିକ ଅଛି।
ହୁଁ।
ଆଚ୍ଛା ତୁ ଜାଣିଛୁ ରଜ କାହିଁକି ପାଳନ କରାଯାଏ?
ରଜ ଅ କାହିଁକି ପାଳନ କରାଯାଏ ମୁଁ ତ କିଛି ଜାଣିନି ତୁ ଯଦି ଜାଣିଛୁ କହିଲୁ।
ଠିକ ଅଛି ମୁଁ କହୁଛି ଶୁଣ। ଏହା ପୃଥିବୀ ମାଙ୍କ ବିଶ୍ରାମର ପର୍ବ ଏଇ ସମୟରେ ଚାଷ କାମ ବନ୍ଦ ରହେ ଓ ପୃଥିବୀକୁ ସମ୍ମାନ ଦିଆଯାଏ ଏଇ ରଜ ଉତ୍ସବରେ ବହୁତ ସୁନ୍ଦର ପରମ୍ପ ପରା ଏହା ଆମକୁ ପ୍ରକୃତିକୁ ଭଲ ପାଇବା ଓ ସମ୍ମାନ କରିବାକୁ ଶିଖାଏ। ଜାଣିଛୁ ରଜ ହଉଛି ଆନନ୍ଦ ଓ ସଂସ୍କୃତି ଓ ପରମ୍ପରାର ପର୍ବ। ଏଥର ରଜରେ ତୁ କେଉଁଠି ବୁଲିବାକୁ ଯିବୁ କି?
ଏଥର ରଜରେ ମୁଁ ଭାବୁଛି ଆମର ନନ୍ଦନ କାନ୍ଦନ ଯିବି।
ଆଛା ଭୁବନେଶ୍ଵରରେ ଯୋଉ ନନ୍ଦନକାନନ ଅଛି ସେଠିକି ବୁଲିକି ଆସିବୁ?
ହଁ।
ଆଛା ପରିବାର ସହ ମିଶିକି ଯିବୁ ନା କି ତୁ ଏକା ଯିବୁ।
ନାଇଁ ପରିବାର ସହିତ ମିଶିକି ଯିବି।
ଆଛା ମୁଁ ମଧ୍ୟ ଯିବାକୁ ଚାହୁଁଚି। ଯଦି ସୁବିଧା ହୁଏ ତାହେଲେ ମିଶିକି ଯାଇକି ବହୁତ ସାରା ଜିନିଷ ଗୁପଚୁପ ଚାଟ ସବୁ ଜିନିଷ ଆମେ ମିଶିକି ଖାଇବାଆଁ।
ହଁ ହବ ବଲେ ମିଶିକି ଯିବା ମିଶିକି ଖାଇବା। ଆନନ୍ଦ ମଧ୍ୟ ଲାଗିବ ମିଶି ସାଙ୍ଗ ସହିତ ଗଲେ ପରିବାର ସହିତ ଗଲେ ଯେତିକି ଆନନ୍ଦ ସାଙ୍ଗ ଦୁଇ ଜଣ ମିଶିଗଲେ ଆହୁରି ଆନନ୍ଦ ଲାଗିବ।
ନିଶ୍ଚୟ। ଏଥର ଆମ ଆମେ ସମସ୍ତେ ମିଶି ଫଟୋ ମଧ୍ୟ ଉଠେଇବା ଆମେ ଯୋଉ ବୁଲିବାକୁ ଯିବା ଆଉ ରଜ ଦୋଳି ଖେଳିବା ଯେ କୌଣସି ପ୍ରତିଯୋଗିତା କରିବା। ମିଶିକି ସମସ୍ତେ ଫୋଟୋ ତୋଳିବା ଠିକ୍ ଅଛି।
ହଁ ହଁ ଆମେ ସବୁ ମିଶିକି ଫଟୋ ଉଠେଇବା ଆଉ ଡ୍ୟାନ୍ସ ନୃତ୍ୟ କରିବା। ଗୀତ ଗାଇବା। ବିଭିନ୍ନ ପ୍ରକ୍ ପ୍ରକାର ଜିନିଷ କରିକି ଆସିବା ଏଠି ପ୍ରତିଯୋଗିତାରେ ମଧ୍ୟ ଭାଗ ନବା।
ହୁଁ ବହୁତ ଭଲ ଭାବନା ରଜ ପାଇଁ ଆଉ କିଛି ଯୋଜନା ଅଛି ତୋର।
ରଜ ପାଇଁ ମୋର ଯୋଜନା ମୁଁ ସଜାସଜି ହେବି। ଆଉ ଓ ଉଁ ଏମିତି ହିଁ କିଛି ଅଛି ଆଗ ତମେ ଆସ। ତମେ ଆସିଲା ପରେ ମିଶିକି ସଜାସଜି ହେଇକି ନୃତ୍ୟ, ଗୀତ ଏସବୁ କରିଲେ ମଜା ଲାଗିବ। ତମେ ଗୋଟେ ଦିନ ଆଗରୁ ଆମ ଘରକୁ ପଳେଇ ଆସ। ଆଚ୍ଛା କହିଲ ତମର କଣ ଅଁ ଖାଇବା ପାଇଁ ପସନ୍ଦ କର ପିଠା?
ମତେ ବହୁତ ଭଲ ଲାଗେ ପିଠା ମଧ୍ୟରୁ ଏଇ ପୋଡପିଠା ମତେ ସବୁଠୁ ଭଲ ଲାଗେ, ଖାଇବା ପାଇଁ।
ହଁ ପୋଡପିଠା ଆଚ୍ଛା ମୋ ମାଆଙ୍କୁ କହିଦେବି। ସିଏ ବନେଇ ଦେଇଥିବ ତମେ ଗୋଟେ ଦିନ ଆଗରୁ ପଳେଇ ଆସିବ।
ନିଶ୍ଚୟ ତାହେଲେ ମାଆଙ୍କୁ କହିଦେବେ ସୁଆଦିଆ ହେଇକି ବନେଇଦେବେ ମୋ ପାଇଁ ଠିକ ଅଛି।
ହଁ ବହୁତ ସ୍ଵାଦିଷ୍ଟ କରିକି ବନେଇଦେବେ। ଆଉ ସବୁ ଅଁ ପନିପରିବା ଭିତରୁ କଣ ଖାଇବ?
ପନିପରିବା ଭିତରୁ ପନିପରିବା ଭିତରୁ କଣ ଖାଇବାର ଅଛି? ଏ ଉଁ ଯାହା ବି ଚଳିବ। ଆଚ୍ଛା ମୁଁ ଗୋଟେ କଥା ପଚାରୁଛି ତମକୁ। ଆଚ୍ଛା ରଜରେ ମଧ୍ୟ ଗୀତ କମ୍ପିଟିସନ ତ ହଉଥିବ ନିଶ୍ଚୟ?
ହଁ ଗୀତ କମ୍ପିଟିସନ ହଉଛି।
ତମେ ସେଥିରେ ଅ ଭାଗ ନିଅ।
ହଁ ମୁଁ ସେଥିରେ ଉଁ ଭା ପ୍ରତିଯୋଗିତାରେ ଭାଗ ନିିଏ, ମୁଁ ମଧ୍ୟ ଗିତ୍ ଗୀତ ଗାଏ। ତମେ କଣ ଗୀତ ଗାଇବ?
ଅଁ ନିଶ୍ଚୟ ମୁଁ ମଧ୍ୟ ଗୀତ ଗା ଗାଇବି। ଆଉ ପ୍ରତିଯୋଗିତାରେ ମଧ୍ୟ ମୁଁ ମଧ୍ୟ ଭାଗ ନେବି। ମୋର ନାଁ ଟା ମଧ୍ୟ ତମର ଯଦି ସେଠି ସୁବିଧା ହୁଏ ମୋ ନା ଟା ମଧ୍ୟ ତମେ ସେଠି ଯୋଗ ଦେଇ ଦେଇଥିବ ହ ମୋ ନାଁ ଟା।
ଆଚ୍ଛା ହଁ ଠିକ ଅଛି। ମୁଁ ତମ ନା ଟା ଦେଇଦେବି। ଗୀତ ପ୍ରତିଯୋଗିତାରେ, ଆଉ ଡ୍ୟାନ୍ସ କରିବ?
ଆ ଡ୍ୟାନ୍ସ, ଡ୍ୟାନ୍ସ ତ ମତେ ସେତେ ଭଲ ଭାବରେ ଆସେନି କିନ୍ତୁ ଅ ଚେଷ୍ଟା କରିବି ଭଲ ଡ୍ୟାନ୍ସ କରିବା ପାଇଁ। ସେଥିରେ ମଧ୍ୟ ମୋ ନାଁଟା ଦେଇଦିଅ ଠିକ୍ ଅଛି।
ଆଚ୍ଛା ହଉ ଠିକ ଅଛି ମୁଁ ନା ଟା ଦେଇ ଦେଇଥିବି ତମେ ଗୋ ଟେ ଦିନ ଆଗରୁ ପଳେଇ ଆସିଲେ ତମେ କେମିତି କଣ ସବୁ ପ୍ରସ୍ତୁତି କରିଛ ମୁଁ କଣ ପ୍ରସ୍ତୁତି କରୁଛି ମିଶିକି କରିକି ସେଦିନ ଯିବା ପ୍ରତିଯୋଗିତା ପାଇଁ। ଆମ ଘରରୁ ବାହାରିକି।
ମୁଁ କିନ୍ତୁ ତୋର ଗୀତ ଶୁଣିବାକୁ ଅପେକ୍ଷା କରି ରହିଛି ଠିକ ଅଛି। ମୁଁ ଶୁଣିଥିଲି ତୁ ବହୁତ ଭଲ ଗୀତ ଗାଉଛୁ।
ହଁ ମୁଁ ତ ବହୁତ ଭଲ ଗୀତ ଗାଏ।
ଦେଖିବା ସେଦିନ ଶୁଣିବାକୁ ସୁଯୋଗ ମିଳିବ ସେଇଦିନ ଶୁଣିବା। ନା ମୁଁ ତ କେବେ ଶୁଣିନି।
ହଉ ତୁ ସେଇଦିନ ଆସେ ମୋ ଗୀ ତ ତୁ ଶୁଣିବୁ କେତେ ଆନନ୍ଦ ଲାଗିବ ତତେ।
ନିଶ୍ଚୟ, ଥରେ ଦେଖିବା ମୁଁ ଓଡିଶୀ ନୃତ୍ୟ ପାଇଁ ପ୍ରସ୍ତୁତ କରୁଛି ଦେଖାଯାଉ କେମିତି ହଉଛି ମାନେ ଏ ଉଁ ନୃତ୍ୟ କଲା ସମୟରେ।
ଓହୋ କଣ ତୁ ଓଡିଶୀ ନୃତ୍ୟ କରିବୁ?
ଓଡିଶୀ ନୃତ୍ୟ ମାନେ ମୁଁ ଟିକେ ନିଖେ କରେ। ଏଇଥର ଚେଷ୍ଟା କରିବି ଭଲସେ କରିବା ପାଇଁ।
ହଁ ଖୁବ ବଢିଆ ହବ କରିବ ନା।
ନିଶ୍ଚୟ ଚେଷ୍ଟା ତ କରିପାରିବି କିଛି ନହେଲେ ବି।
ହଁ ହଁ କରିବୁ ସବୁ ହଁ ପିଲାମାନେ କରନ୍ତି ତା ସହିତ ମିଶିକି ତୁ ମଧ୍ୟ କରିବୁ। ଭଲ ଲାଗିବ ମୁଁ ମଧ୍ୟ ଚାହିଁକି ରହିଛି ତୁ କେବେ ଅଡିଶନ ଟିଏ କରିବୁ ଗୀତ ଗାଇବୁ ଆମ ଘରକୁ କେବେ ଆସିବୁ ମୋ ମା ଆଉ ମୁଁ ଦୁଇ ଜଣ ମିଶିକି ଅପେକ୍ଷା କରିଛୁ ତୋତେ।
ନିଶ୍ଚୟ ବା ତାହେଲେ ଏଥର ରଜ ଟା ବହୁତ ସ୍ମରଣୀୟ ହବ ନାଇଁ।
ହଁ ବହୁତ କାହିଁକି ନା ତୁ ଆସିବୁ ନା ସେଥିପାଇଁ ଆହୁରି ଭଲ ଲାଗିବ ମତେ ତତେ କଣ ଲାଗିବ ମୁଁ ଜାଣିନି କିନ୍ତୁ ମତେ ଭଲ ଲାଗିବ।
ସେ ମତେ ବି ବହୁତ ଭଲ ଲାଗେ ଆଉ କିଛି ଦିନର ଅପେକ୍ଷା ମାତ୍ର ଆଉ ବହୁତ ଦିନ ତ ନାହିଁ।
ହଁ ସେତିକି ମଧ୍ୟରେ ଆମେ ଆମର ପ୍ରସ୍ତୁତି ରଖିବା।
ଆଛା ତୋ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା।
ମତେ ବି ବହୁତ ଲାଗିଲା ଚାଲ ଏବେ ଯାଉଛି ରଜରେ ନିଶ୍ଚୟ ଭେଟିବା ଠିକ ଅଛି। ଆଗୁଆ ରଜର ହାର୍ଦ୍ଦିକ ଶୁଭେଚ୍ଛା ତତ ମଧ୍ୟ ର ରା ରଜର ହାର୍ଦ୍ଦିକ ଶୁଭେଚ୍ଛା ଠିକ ଅଛି।
ହଁ ହଉ ରଖୁଛି ନମସ୍କାର।
ନମସ୍କାର।
ହୁଁ।